ହାଲୋ ଆଜ୍ଞା। ହାଲୋ।
ହାଲୋ ହାଁ ଶୁବୁଚି କହନ୍ତୁ?
ହଁ କଣ କରୁଥିଲି କି?
ହାଲୋ। କଣ କରୁଚନ୍ତି ଏଇ ବସିଚୁ ଏଇଠି ଆଉ ବସିଚି ଏଇଠି ଆଉ।
ବର୍ଷା ହୋଉଚି।
ଆପଣ କଣ କରୁଚନ୍ତି ହଁ ବର୍ଷା ହୋଉଚି କାଲିଠୁ ତ ବର୍ଷା ସହଜରେ ଛାଡେନି ଆଉ।
ଓହୋ ଏଟା କୋଉଠିକି?
ଏଇଟା ଢେଙ୍କାନାଳ।
ଆଚ୍ଛା ଆଚ୍ଛା ହଁ।
ଆଉ ଆପଣଙ୍କର କାମ ସଇଲାଣି?
ହଁ ସକାଳ କାମ ସରିଚି ଆଉ।
ହଁ ହଁ ବର୍ଷା ସିଆଡେ କେମିତି?
ବର୍ଷା କାଲି ହେଇଥିଲା ଆଉ ଛାଡି ଯାଇଚି ରାତିରେ ଏବେ ତ ଆଉ ହେଇନି। ସକାଳୁ ଆଜି ହେଇନି।
ନା ଆଉ ଇଆଡେ ତ କାଲିଠୁ ହେଇଚି ହୋଉଚି ଯେ ଏପର୍ଯ୍ୟନ୍ତ ହିଁ ଛାଡିନି।
ଆଛା ସ୍ନାନ
କାଲି ରାତିରେ କେତେ ହଁ ଆଉ ଚାଷ ଆରମ୍ଭ ତଳି ଫଳି ପକେଇଲେଣି ସିଆଡେ ବୋଧେ?
ଜାଣିିନି ଚାଷ କଥା।
ଆଉ ଧାନ ଫାନ ହୁଏନି ସିଆଡେ?
ହଁ ହୁଏ ମୁଁ ଜାଣିପାରେନି କେବେ କଣ କରନ୍ତି?
ହ ଅହ ଆପଣ ବୋଧେ ଟାଉନରେ ରହୁଚନ୍ତି?
ହଁ ରାଞ୍ଚିରେ ହଁ।
ହଁ ସେଇଥିପାଇଁ ଜାଣିପାରୁନାହାନ୍ତି ଆଉ ପ୍ ତ ବିଲରେ ତଳି ପକେଇକି ଆସିଚନ୍ତି ତ ବର୍ଷା ନାଦୁଚି ସେ କଣ ହବ କେଜାଣି। ୍ଁ
ଆଛା ତଳି ପକେଇଲେ ବର୍ଷା ହେଲେ କଣ ମାନେ ନଷ୍ଟ ହେଇଯାଏ?
ହଁ ପଚ ଅଧିକ ବର୍ଷା ହେଲେ ନଷ୍ଟ ହେଇଯାଏ ପଚିଯାଏ। ଆଉ ଗଛ ଗଜା ହେଇ ମାନେ ଗଜା କରିକି ନେଇକି ତଳି ପକାନ୍ତି ନା ସେ ଗଜା ଗୁଡା ସବୁ ପଚିଗଲେ ଆଉ ଧାନ ଗଛ ହେଇପାରେନା।
ଓହୋ ଏଥର ବର୍ଷା ଏତେ ହବନି କହୁଥିଲେ ପାଣି ବାୟୁ
ଉଁ ଉଁ ଉଁ। ହବନି ଯେ ମାନେ ଅ ଷ୍ଟାର୍ଟିଂଟାରେ ହେଲେ ପଚିଯିବ ନା। ଯଦି ଗଛ ହେଇଯାଇଥାନ୍ତା ହେଇଥିଲେ କିଛି ନାହିଁ।
ହୁଁ ହୁଁ।
ଆଉ ରୋଷେଇ ଫୋସେଇ ସଇଲାଣି?
ସକାଳେ କରିଥିଲି ରୋଷେଇ ଏବେ ଆଉ ଷ୍ଟାର୍ଟ କରିନି ଆଉ ଆପଣଙ୍କର?
ହଁ ଆମର ସଇଲାଣି ସକାଳର ହଁ ବ୍ରେକଫାଷ୍ଟ ସରିକି ଲଞ୍ଚ ବି କରିସାଇଲେଣି।
ଏତେ ଜଲ୍ଦି?
ହଁ ଏତେ ଜଲଦି କଣ କି ହଜବେଣ୍ଡ ଯାଉଚନ୍ତି ଡ଼ିଉଟି ଛୁଆ ବି ଯାଉଚନ୍ତି ସ୍କୁଲ ଆଉ ଘରେ ଏକୁଟିଆ ମୁଁ ତ ମୋ ପାଇଁ କଣ ଟି ଟେ ସେଇଥିରୁ ଏକାଥରେ କରିଦଉଚି ରାତି ଚାର ଟା ସାଢେ ତିନିଟା ଚାରିଟାରେ ଉଠିଲେ ରୁଟି ପରଡା ନହେଲେ ବାସି ରୁଟି ରଖି ଦଉଚି ଭାତ ତରକାରୀ ଯାହା କରିଦଉଚି ସମସ୍ତେ ସେ ଦେଇଦୁଆ ଦଉଚି ସେ ନେଇକି ଯାଉଚନ୍ତି ମୁଁ ମୋର ଘରେ ଏକୁଟିଆ ବସଚି ଆଉ।
ଆଚ୍ଛା। ଏବେ ପୁରା ଫ୍ରି ନା ସବୁ କାମ ତ ସରିଯାଇଚି ଆଉ।
ହଁ ଫ୍ରି କଣ ଏଇ ସିଲେଇ କରୁଚି ଟିକେ ଯିବି ଏନେ ଏଇ କପଡା ଫପଡା କାଟିକି ସିଲେଇ ଫିଲେଇ କରିବି ଏଇଆ ଆଉ।
ହୁଁ। ହୁଁ ସିଲେଇ ଜାଣନ୍ତି ଆପଣ?
ହୁଁ।
ଆଛା ମୁଧୁ ବି ସିଲେଇ ଶିଖିବାର ଇଚ୍ଛା କାଇଁ ନା ଏଇ ଆଜିକାଲି ପୁରା ଷ୍ଟିଚିଂ କରିବାର ବହୁତ ପଇସା ନେଇଯାଉଚନ୍ତି।
ହୁଁ ଗୋଟେ ଗୋଟେ ଏଇ ଆମର ତ ଗାଁ ଗାଁଉଲେରେ ଏ ତେ ନିଆଁ ହଉନି କିନ୍ତୁ ଏଇ ଆମର ମାର୍କେଟ ଉପରେ ଗୋଟେ ଗୋଟେ ଫୁଲ୍ ବ୍ଲାଉଜ କଲେ ପାଞ୍ଚଶହ ଛଅଶହ।
ହଁ ତ ସାତଶହ ଡିଜାଇନ କରିଦେଲେ ସାତଶହ।
ଡିଜାଇନ କରିଦେଲେ ହଁ ସାତଶହ ଆଠଶହ ହଜାର କିନ୍ତୁ ଆମର ଡିଜାଇନ ଆମର କିନ୍ତୁ ଡିଜାଇନ ଗଲେ ମାନେ ସିଏ ଯେତିକି ନର୍ମାଲ ବ୍ଉଜ ଟା ରହୁଛନ୍ତି ଆମେ ସେତିକି ଡିାଇନ ବ୍ଉଜ ତାଲେ ବି ନଉନ।
କେତେ ନଉଚନ୍ତି ଆପଣ?
ଆମର ସେମିତି ବେଶୀ ନାହିଁ ଡିଜାଇନ କଲେ ତିନିଶହ ଅଢେଇଶହ ମାନେ ଡିଜାଇନ ଦେଖିକି ଯୋଉଟରେ ଯେତିକି ଲାଗିଲା ଆଉ ସେମାନେ ସେ ସେମାନେ କଣ ଏ ଯୋଉ ରୁମ ଦଉଚ ରୁମ ଭଡା ନଉଚନ୍ତି। ପିଲା ରଖୁଛନ୍ତି ଇଲେକ୍ଟ୍ରିକ ବିଲ୍ ସବୁ ମିଶେଇ ମୁସେଇକି ଗୋଟେ ବ୍ଲାଉଜ ରୁ ନେଇଯାଉଚନ୍ତି ଆଉ। କିନ୍ତୁ ଏ ସିଲେଇରେ କିନ୍ତ ଏତେ ଖର୍ଚ୍ଚ ବି ହୁଏନି।
ହଁ ସିଲେଇରେ କଣ ଖର୍ଚ ସୂତା କଣ ଆଉ ଖାଲି ଟିକେ ଯାହା ତା ସମୟ ଦେବେ ଆଉ ମେହେନତ
ହୁଁ ସୂତା ନ ଆଉ ଅସ୍ତ୍ର ଏତିକି। ଆଉ ଯିଏ ଡିଜାଇନ କରିବ ଲେସ୍ ଫେସ୍ ଲଗେଇବ।
ତାପରେ ସୁଟ୍ ସିଲେଇ କେତେ ନିଅନ୍ତି?
ସୁଟ୍ ହେଲେ ବିନାସ୍ର ବାଲା ସେଇ ଅଢେଇଶହ। ତିନିଶ ଏବେ କେହି ତ ପ୍ୟାଣ୍ଟ କରୁନାହାନ୍ତି। ଖାଲି କୁର୍ତ୍ତି କରୁଛନ୍ତି କୁର୍ତ୍ତିୀ କଲେ ବିନା ଆସ୍ତ୍ରୀରେ ଦଉଛନ୍ତି ଶହେ ଟଙ୍କା। ଆଉ ଅସ୍ତ୍ର ବାଲା କଲେ ଦେଢଶ ଟଙ୍କା।
ଆପଣ ତ ବହୁତ କମ୍ ନଉଛନ୍ତି ମୁଁ ପ୍ୟାଣ୍ଟ ଆଉ ସାର୍ଟ ଖାଲି କୁର୍ତ୍ତୀ ଆଉ ପେଣ୍ଟ ଖାଲି କରୁଚି ହଜାର ଟଙ୍କା ଦଉଛି।
ହଁ ନାଇଁ ଏପଟେ ବା ଚାଲିଛି ସେ ମାର୍କେଟ ଉପରେ ନଉଚନ୍ତି ବାରଶହ ପନ୍ଦରଶହ। ଏମିତି କିନ୍ତୁ ଆମେ ଆଉ ଜଣେ ଯଦି କୁର୍ତ୍ତିୀ ଟେ ଆଣିବ ଦୁଇଶହ ଟଙ୍କାରେ କିଣିକି ଆମେ ତା ଆଠୁ ପାଞ୍ଚହ ଟଙ୍କା ନବ ସେ ସାତଶହ ଟଙ୍କା ତ ଭଲ କୁର୍ତ୍ତୀ ଡିଜାଇନ ହେଇପାରିବ ନା କିଣାରେ।
ତ ମୁଁ ତ ସୁଟ ମାନେ ମୁଁ ସୁଟ ପିସ୍ କିଣେ ପାଞ୍ଚଶହରେ ତାକୁ ସିଲାଏ ହଜାରରେ।
ହୁଁ ତାପେକ୍ଷା କାହିଁ କିଣିକି ନ ପିନ୍ଧିବ।
ଏଥିପାଇଁ ଇଚ୍ଛା ହୁଏନି ମୁଁ ସେଥିପାଇଁ ମୋର ସିଲେଇ ଶିଖିବ ଇଚ୍ଛା କି ମୁଁ ମୋର ସିଲେଇ ଶିଖିବି ନିଜର ମୁଁ ନିଜେ ସିଲେଇ ବି ନିଜେ ପିନ୍ଧିବି।
ହଁ।
ହଁ ବହୁତ ନେଇ ଯାଉଛନ୍ତି।
କରିପାରିବୁ?
ହଁ ହଁ ତାପରେ ମତେ କିଏ ଶିଖିବା ମାନେ ପାଖରେ କିଏ ଶିଖଉଥିଲେ ମୁଁ ଯାଇ ଶିଖିକି ନିଜେ ମୋର ନିଜେ
ନାଇଁ ଏଇଡା ନିଜେ ପାଖକୁ ଯିବା ଦରକାର ନାଇଁ। ୟୁଟ୍ୟୁବ ରୁ ସବୁ ସିଲେଇ ଆପ ଗୁଡା ଆସୁଛି। ସିଲେଇ ୟୁଟ୍ୟୁବ ଦେଖିବା। ଆଉ ଯେତେ ଦେଖିଲେ କି ଯାହାଠୁ ବୁଝିଲେ ଜମା ବୁଝି ପାରିବେନାହିଁ। ମାନେ ସିଏ ଯୋରା ଯୋରା କହିବ ତମେ ସେମିତି ମାର୍କିଂ କରିକି ଥରେ ଏ ପେପର ରେ କଟିଂ କଲେ ତାପରେ ସବୁ ମାଇଣ୍ଡ କୁ ଆସିଯିବ ସବୁ କରିପାରିବେ।
ହୁଁ ହୁଁ। ହୁଁ ହୁଁ।
ଆ ଦେଖିଲେ ଗୋଟେ ଭିଡିଓ ଦେଖିବ ତମେ ଯେତେ ଦେଖିଲ ସେ ଜାଣିପାରିବନି। କିନ୍ତୁ ସିଏ ଯୋଉଟା ଯୋଉଟା କହିବେ ତାଙ୍କ ମେଥଡ ଟା ତମେ ଯଦି ଫଲୋ କରିବ ତାହେଲେ ତମେ କରିପାରିବ।
ହଁ।
ମୁଁ ବି କୋଉଠିକି ସିଲେଇ ସିିକି ଯାଇନି ମୁଁ ଟିକେ ଜଷ୍ଟ ମୋର ଜଣେ ଭଉଣୀ ତାଙ୍କ କତିରୁ ଖାଲି ସିଲେଇ ଟା କରେ କଟିଂ ଜାଣିନଥିଲି। ୟୁଟ୍ୟୁବ ରୁ ଦେଖିଦେଇକା କଟିଂ କରିକି ଏବେ ସବୁ କରି ପକଉଛ ସବୁ ମାନେ କୋପ୍ତାନ ନାଇଟି କୋପ୍ତାନ ଟପ୍ ଟୁ ଆରମ୍ଭ କରି ଡିଜାଇନର ଡ୍ରେସ ସବୁ କରିଦଉଛି।
ଆଛା। ହୁଁ ହୁଁ ଭଲ ତ। ବହୁତ ଆମର ଇଆଡେ ରେଟ ନେଇଯାଉଛନ୍ତି। ବିନା ଅସ୍ତ୍ର ସାତଶହ।
ମାର୍କେଟ ରେ
ଆଉ ସେଥିରେ ଏତେ ଭଲ ସ୍ତିଚିଙ୍ଗି ବି ନାହିଁ ହେଲା ଆ ମୁଁ ତାଙ୍କୁ କହିବି କି ଆଣ୍ଠୁ ତଳକୁ ମୋ କୁର୍ତ୍ତା କରିବ ସେ ମୁଁ ଆଣ୍ଠୁ ଉପରକୁ ସବୁବେଳେ କରିକି ଦେବେ ମୋର। କେତେ ଭଲ ସମ୍ବଲପୁରୀ ଡ୍ରେସ ଗୋଟେ ନଷ୍ଟ ହେଇଗଲା।
ହଁ ସେଇ ଏବେ ପାଇଁ ରିସେଣ୍ଟଲି ମୋର ଗୋଟେ କାଜନ ଜଣେ ସି ମତେ କହିପାରଲେନି ହଁ ଦିଦିନଅ ମୋର ଟିକେ କରିଦବ ବୋଲି ସିଏ ଭାବିଲେ କଣ କି କାଳେ ପଇସା ନେବି ନ ନେବି ତାପରେ ବି ରିଲେଟିଭ ରେ କଣ ପଇସା ନେଇ ହବ କି ସେ କଲେ ମ ମତେ କାହିଁ ଖର୍ଚା ଆଧରେ ପକେଇବେ ସେଇଥିପାଇଁ ସିଏ ଦେଇଦେଲେ ଭୁବନ ମାର୍କେଟ ରେ ଦେଇଦେଲେ ବ୍ଲାଉଜ ତିଆରି କରିବାକୁ ମାନେ ଛଅ ହଜାର ଟଙ୍କ ର ଶାଢୀ ଟା ଏଇ ଯୋଉ ଏନଗେଜମେଣ୍ଟ ପାଇଁ ଆଣିଥିଲେ ରିଙ୍ଗ ସେରିମନି ପାଇଁ ସିଏ ବ୍ଲାଉଜ କରିଛି ସିମ୍ପଲ ଗୋଲ ବେକ କରିଦେଲା ଯୋଉ ଡିଜାଇନ ଇ କହିଥିଲେ ସେ ଡିଜାଇନି କଲାନି ପାଇପିନ୍ ବସେଇଦେଲା ପପ କରିବାକୁ କହିଥିଲେ ସିଏ ଖାଲି ସିଏ ଏମିତି ସିଲେଇ ମାରଦେଲା ଟୋଟାଲେ ଭଲ କଲାନି ନେଇକି ଯୋଉ ଆଠଶହ ଟଙ୍କା ନେଲା। ମୁହଁ ଶାଢୀ ମୁହଁ ମାରିଲେ ପଚାଶ ଟଙ୍କା ଯୋଉଟା କି ଆମେ ଏଇଠି ଦଶ ଟଙ୍କା ନଉଛୁ।
ଆପଣ ବହୁତ କମ ନଉଛନ୍ତି ସତରେ ଆମେ ବି ସ ସତୁରୀ ଟଙ୍କା ଦଉଛୁ। ଆପଣ ବହୁତ କମ ନଉଛନ୍ତି।
ଆମର ଏଇଟା କଣ କହିଲ ଗାଉଁଲି ଟା ନା
ହୁଁ।
ସେଇଥିପାଇଁ ଆଉ
ହୁଁ ହୁଁ।
ଆଉ ମାର୍କେଟେ ମୁହଁ ମାରିଲେ ପଚାଶ ଟଙ୍କା ନଉଛନ୍ତି ଭୁବନ ମାର୍କେଟ ଉପରେ ବ୍ଲାଉଜଟା ଏଇ ଫଲ ଲଗେଇଦେଲେ ଦୁଇଶହ ବ୍ଲାଉଜ ନେଲେ ଛଅଶହ ଏମିତି କରିକି ହଜାର ବାରଶହ ନେଇଯାଉଛନ୍ତି ଆଉ।
ପିକୁ ଫଲ୍ସ ମିଶେଇକି ସେଇ ଶହେ କେତେ ଟଙ୍କା ଶହେ କୋଡ଼ିଏ ଟଙ୍କା ନିଅନ୍ତି ଆଉ ବ୍ଲାଉଜ ନଉଛନ୍ତି ସେଇଭଳିଆ ରେଟ ଆଉ ସାତଶହ ଏବେ ମୋର ନଣନ୍ଦ ସିଲେଇଲା ସାତଶହ ଟଙ୍କା ନେଲା।
ନାଇଁ ଏପଟେ ବହୁତ କମ କଣ କି ଅସ୍ତ୍ର ଅତି ମାନେ ଉଁ ଅତି ଦାମିକିଆ ଅସ୍ତ୍ର ଟା ଚାଳିଶ କି ପଇଁଚାଳିଶି କିନ୍ତୁ ନର୍ମାଲେ ଏବେ ତ ମାନେ ନର୍ମାଲ ଅସ୍ତ୍ର ଟା ହଉଛି ତିରିଶ ଟଙ୍କା। ଅତି ଦାମିକିଆ ଯୋଉଡା କଣ କହିଲ ନେଟରେ ଯୋଉଡା ପଡେ ସେଟା ତ ଏଇ ସିମ୍ ଫୁଲ ଶାଢୀରେ ପଡିବନି ନା ଯେତେ ହେଭି ଶାଢୀ ସେତେ ନର୍ମାଲ ଅସ୍ତ୍ର ପଡିବ। ସେଟା ତିରିଶି ମିଟର ତିରିଶି ଗୋଟେ ବ୍ଲାଉଜ ପାଇଁ ହେଲେ ଚବିଶ ଟଙ୍କାରେ ଅସ୍ତ୍ର। ଟଙ୍କା ରେ ସୂତା ଶଇଲା।
ହୁଁ ହୁଁ ହୁଁ ହୁଁ।
ଆଉ ନିଜ ମଜୁୁରୀ ଯଦି ଦିନକୁ ଶହେ ଟଙ୍କା ନ ବାହାରିବ ତାହେଲେ କରିବ କଣ ପାଇଁ? ସେ ତେଣୁକରି ଶହେ ଟଙ୍କା ରଖିକି ଆଉ ବାକି ଖର୍ଚ୍ଚ ସିଏ ଦିଅନ୍ତି।
ହୁଁ ହୁଁ।
ଆ ଏତେ ଏଇ ମାର୍କେଟ ଉପରେ ବହୁତ ଲେଟ୍ ରେଟ ନେଇଯାଉଛନ୍ତି।
ହଁ।
ଜାଣି ପାରୁନାହାନ୍ତି ଆଉ।
ହଁ ହଁ।
ଆମେ ମୁଁ ବି ତିନି ବର୍ଷ ତଳେ ମୁଁ ବି କରେ ପାଞ୍ଚଶହ ଛଅଶହ ସା ସାତଶ ଏମିତି ଦେଇକି କରେ। ଆଉ ତାପରେ ଉଁ ଭାବିଲି କଣ କି ମୁଁ ନିଜେ ତ ଶିକିଛି ଆଉ ଟିକେ ବହୁତ ଯାହା ୟୁଟ୍ୟୁବ ଦେଖିଦବା କରିଦବା ଆଗେ ଶିଖିଲି ଘରେ ବସିକି ହାତରେ ସିଲେଇ କଲି କ କପଡା କାଟିକି ପେପର କାଟିକି ତାପରେ ହେଇଠୁ ମେସିନ୍ ଆଣିକି ଏବେ ଶିକିଲି।
ଭଲ। ହୁଁ। ଆଉ କଣ ରୋଷେଇ କରିଥିଲେ?
ରୋଷେଇ ଆଜି ଭେଣ୍ଡି ଭାଜିଥିଲି ଶାଗ ଆଉ ସାଲାଡ କରିକି ଦେଇଥିଲି ଡାଇବେଟିସ୍ ପେସେଣ୍ଟ ସେ ସବୁବେଳେ ପ୍ରତି ବ କ୍ତରେ ସିଏ ସାଲାଡ ଖାଉଛନ୍ତି। ଆଉ ପାମ୍ପଡ଼, ଡାଲି ଭାତ ଆଉ।
ମାନେ ଟିଫିନ୍ ନେଇକି ଗଲେ।
ହଁ ଖାଇକି ରୁଟି ଖାଇକି ଯାଉଚନ୍ତି ଟିଫିନ ନେଇକି ଯାଉଚନ୍ତି। ଆକୁ ରା କଲରା କଲରା ଭାଜିକି ତାଙ୍କ ପାଇଁ ମାନେ ଖାଲି ଛୁଆ ତ କଲରା ଭଜା ଖାଉନାହାନ୍ତି। ଖାଲି ହଜବେଣ୍ଡ ପାଇଁ ଅଲଗା କଲରା ଟିକେ ଭାଜିକି ଦେଇ ଦେଇେଇଥିଲି ଆଉ।
ହଉ ଠିକ୍ ଅଛି। ରହୁଚି।
ଆଜ୍ଞା।
ହୁଁ।